ଆଜ୍ଞା ନମସ୍କାରେ।
ହଁ ନମସ୍କାରେ ବନ୍ଧୁ। ଆଉ ଏବେ କଣ, ଏବେ କଣ କରୁଛନ୍ତି?
ଏବେ ଖାଇକି ହାତ ମୁହଁ ଧୋଇକି ଟିକେ ବସିଥିଲି ଆଉ।
ଆଉ କଣ ଖାଇଥିଲ କଣ ରୋଷେଇ କଣ କରୁଥିଲ?
ମୁଁ ରୋଷେଇ କରିଥିଲି ରୁଟି ଆଉ ଡାଲମା।
ରୁଟି, ଡାଲମା ହଁ ମୁଁ ବି ଏଇ ଏଇନା ଖାଇଲି ଆଉ।
ଆଜ୍ଞା ଖାଇକି ବସ୍ ଥିଲି ତ ଭାବିଲି ଟିକେ କଲ୍ କରିଦେବି କ
ହଁ ମୁଁ- ମୁଁ ଖାଇଲି ରୁଟି, ଡାଲମା। ଡାଲମା, ଭଜା।
ଆଜ୍ଞା।
ଆଉ ବାଇଗଣ ଗୋଟା ପଡିଥିଲି ତାକୁ ରସୁଣ ଦଳିକିନା ସୋରି ତେଲ ପକି ନା ଭର୍ତ୍ତା କରିଥିଲି। ଏଇତ ଖାଇସାରି ତ ବସିଥିଲେି ଏଇ କଥା ହଉଚି ଆଉ।
ରାତିରେ ଏଇସବୁ ଖାଇବା ଟା ଦେହ ପ୍ରତି ଭଲ।
ଆଉ ଏଇନା କଣ ସବୁ ଚାଲିଛି?
ହଁ ଏଇ ନେ ଏଇ ଖାଇପି ସାଇଲୁ ଶୋଇବା। ଶୋଇବାକୁ ଯିବୁ ଆଉ ଭାବିଲି ଟିକେ କଥା ହେଇଯିବା ଆଉ।
ମୁଁ ଟିକେ ଦଶ ପନ୍ଦର ଦିନ ବହୁତୁ ଚିନ୍ତାଗ୍ରସ୍ତ ଅଛି ବନ୍ଧୁ।
ନାଇଁ କଣ ହେଇଚି କି?
ଆ କଣ ହେଇଛି କି ମୁଁ ଯୋଉ ଆଚ୍ଛା ଯାଉଚି କଣ ହେଇଛି କି ନାହଁ ମୁଁ ମୁଗ ଯୋଉ ବୁଣିଥିଲି ତିନି ମାଣେ ହେଲା କି। ଥିବ। ଏବ ବର୍ଷ ତ ଆପଣ ଜାଣିଥିବେ ଯେ ମୌସୁମୀ ଯେଉଁଟାକି ଆମ ଏଲିନୋ ବୋଲି ଯୋଉ ଜିନିଷଟି ଅଛି। ତାହା ଯୋଗୁଁ ଆମ ମୌସୁମୀ ବର୍ଷା ଠିକ୍ ସେ ହେଇପାରୁନାହିଁ ତେଣୁ ଭଲ ଆମେ ଯେଉ ଉ ଆମର ସେ ବିଲକୁ ଯୋଉଠୁ ପାଣି ନାହିଁ କେନାଲ ପାଣି। ଆମେ ସେଟା ବର୍ଷା ବର୍ଷା ଆଶ୍ରିତ ଜଳ ଉପରେ ନିର୍ଭରଶୀଳ। ତେଣୁ ପାଣି ଯୋଉଠୁ ବର୍ଷା ଯୋଉଠୁ ଅନିୟମିତ ହୋଉଛି ତେଣୁ ଏଠୁ ବର୍ଷା ଧର ମୁଗ ଆଉ ସେମିତି ଆଉ ହେଲା ଭଳିଆ ମତେ ଲାଗୁନେହିଁ। ତେଣୁ ମୁଁ ଟିକିଏ ଆଶା ରଖିଥିଲି ଏଥର ଭଲ ଲାଭ ହେଲେ ଟିକେ ଭଲ ଦି ପଇସା ପାଇଥାନ୍ତି। ତେଣୁ ମୁଗ ଏ ବର୍ଷ ହେଲା ଭଳିଆ ମତେ ଆଉ ଲାଗୁନି।
ଆଉ କଣ କରିବେ ବୋଲି ଭାବୁଚନ୍ତି?
ମୁଁ ମୁଁ ଭାବିଚି ଗୋଟେ ମୁଁ ଭାବିଚି ଗୋଟେ ଦହିବରା ଦୋକାନ ଦେବି ବୋଲି ଛକରେ ବୁଝିଲେ।
ଆଜ୍ଞା।
ଆମ ଚକଟି ବସ୍ ଷ୍ଟାଣ୍ଡେ ପାଖରେ ଭଲ ଲୋକ ଗହଳି ହଉଛନ୍ତି ଭାବି
ହଁ ଦିଅନ୍ତୁ ଭଲ ଭଲ ବ୍ୟବସା୍ ହବ କିଛି ନା କିଛି କାର୍ଯ୍ୟ କରନ୍ତୁ ବସିବାଅପେକ୍ଷା କାଶିବା ଭଲ।
ହଁ ପୁଣି ପିଲାଙ୍କର ଟିୁସନ୍ ଫିସ୍ ଅଛି। ଟିଉସନ୍ ପଇସା ଦବାକୁ ପଡିବ ପୁଣି ଘରର ରାସନ ଅଛି। ଫୁଣି ଆମେ ଆମେ ଛଅ କୁଟୁମ୍ବ ପ୍ରାଣୀ ବୁଝିଲେ କି। ଆଉ ମୁଁ ଭାବିଚି ତୁରନ୍ତ ଆରମ୍ଭ କରିଦେବି ଆଉ ଦହିବରା ପାଇଁ ତ ବେଶୀ କିଛି ଜିନିଷ
ଆଁ ଏ ଏବେ ତ ଆଜ୍ଞା ଆଜ୍ଞା।
ଆପଣ କିଛି ଟିକେ ଅଧିକ କୁହ ଆପଣ ଟିକେ କିଛି ଅଧିକ କୁହନ୍ତୁ?
ବା ଏବେ ସେଇ ବିଲ ତଳି ରୁଆ ପୋତା ଚାଲିଛି।
ଆଜ୍ଞା କେତେ କିଲ ଏବ ବର୍ଷ ଚାଷ କରିଚନ୍ତି।
ଏ ସେଗୁଡା ବାପା ଜାଣିଛନ୍ତି ମୁଁ ତ ଜାଣିନି ତଥାପି ମୁଁ ଯେତିକି ଜାଣିଚି କହୁଚି ଆଉ। ଏ ଗାଈ ଗାଁ ରେ ସବୁ ଗାଈ ଗୋରୁ ଛାଡି ଦୋଉଚନ୍ତି ସେ ସବୁ ଖାଇ ଦୋଉଚନ୍ତି। ଆକ୍ଚୁ ଆଲି ଆମର ଭାରି କ୍ଷେତି ହୋଉଚି ମୋବାପା ଦିଟା ଲୋକ କରୁଚନ୍ତି ଜଗୁଚନ୍ତି ବାପା ବି ନିଜେ ଯାଉଚନ୍ତି ତାଙ୍କ ପାଇଁ ବି ଘରୁ ଖାଇବା ହେଇକି ଯାଉଚି।
ନା ନା ଆମ ଆମ ଗାଁରେ ବି ଏଭଳିଆ ସମସ୍ୟା ଦେଖା ଦୋଉଥିଲା। ଏଇ ଯୋଉ ଗାଈ ଯୋଗୁ ଆମର ବି ବହୁତ ତଳି ଫଳି ଖାଇଦଉଛି ଅସୁବିଧା ହବ ଧର ଆମ ଗ୍ରାମର ବି ବ ସବୁ ଡକା ହେଇକି ନା ଗାଈକୁ ନିଷୋଧ କରାଇଲୁ ବିଲକୁ। ତେଣୁ ଆପଣ ଗୋଟେ କାମ କରନ୍ତୁ ଆ ଆପଣଙ୍କ ଗ୍ରାମରେ ଏକ ବୈଠକ ଡକେଇକି ନା ଲୋକଙ୍କୁ ଏ ବିଷୟରେ କୁହନ୍ତୁ।
ଆମର ବହୁତୁ ଥର ବୈଠକ ଡକା ହେଇକି ଏ ବିଷୟରେ ବି ସଚେତନ କରାହେଇଚି। ତଥାପି ବି କିଛିଟା ଲୋକ ଅଛନ୍ତି ମାନୁନାହାତି ଛାଡି ଦୋଉ ଦିନ କୁ ଏଥିର ଆମର ବହୁତୁ କ୍ଷୟ ଖେତି ହୋଉଛି।
ସେଥିପାଇଁ ସେଥିପାଇଁ କିଛି ଭଲ ସଜେସନ ଦିଅନ୍ତୁ।
ଅ ଆଚ୍ଛା, ଆଚ୍ଛା ଏମିତି ଯଦି, ଏମିତି ଯଦି ସମସ୍ୟା ଅଛି। ଏମିତି ଯ ସମସ୍ୟା ଅଛି ଏମିତି ଯଦି ସମସ୍ୟା ଅଛି, ତାହେଲେ କଣ କରିବେ ନା, ଆପଣ ନିଜ ବ୍ୟକ୍ତିଗତ ସ୍ତରରେ ଯାହା ଜଗିବେ ଆଉ।
ହଁ ସେଇଆପା, ବାପା କରୁଚନ୍ତି ଆଉ, ଦିଟା ଲୋକ କରୁ ଚନ୍ତି ବି ଜଗୁଚନ୍ତି। ସେଜରେ ବାପା ନିଜେ ବି ଯାଉଚନ୍ତି। ବହୁତ ଲେଟେ ରେ ଘରକୁ ଆସୁଛନ୍ତି, ଖିଆ ପିଇବା ବି ତାଙ୍କର ଠିକ ନାହିଁ, ତାଙ୍କ ଦେହ ବି ଖରାପ ହେଇଯାଉଚି।
ନାଇଁ, ନାଇଁ କୁହନ୍ତୁ, ଟିକେ ଆଚ୍ଛା ନାଇଁ ନାଇଁ, ତ ଦେହକୁ କୁହନ୍ତୁ ଜଗିବେ, କାରଣ ଏବେ ଯୋଉ ବର୍ଷା ଦିନ ଆସିଲା ନା, ବର୍ଷା ଦିନେ ଜାଣିଥିବେ, ବିଭିନ୍ନ ପ୍ରକାର ଜଳ ଜନିତ ରୋଗ ହବ। ହଇଜ ରୋଗ, ବାନ୍ତି, ଜର, ଝାଡା ତେଣୁ ତାଙ୍କୁ ଟିକେ ଯେ ମା ବୟସ ହେଲାଣି ନାତାକୁ ଟିକେ ଜ ଦେଖିବାକୁ ପଡିବ, ଏ ଲା ବୁଝିଲେ, ହେଲା ତାଙ୍କୁ ଓ ଆର ଏସ୍‌ ପାଣି ଦଉଥିବେ।
ତାଙ୍କୁ ଆସିଲା ପରେ, ବିଲରୁ ଓ ଆର ଏସ୍ ପାଣି ଦଉଚି ଏଣେ ତାପରେ ମୋ ତେଲଗ- ତେଲ ଜ ସୋରି ତେଲ, ରସୁଣ, କଳା ଜିରା, ଗରମ କରି ଫୁଟେଇକି ତାଙ୍କ ପାଦ ମୁଁହ ହଁ, ସବୁ ଚୁଟି ଫୁଟି ସବୁ ମାଲିସ୍‌ ହଉଚି ସବୁ କିଛି। ତାଙ୍କ, ସେବାରେ ଲାଗୁଚ ଆଉ
ହୁଁ ସେଭଳି କିଛି ଅ ଏଭଳି କିଛି ଅସୁବିଧା ନାହିଁ ତ, ଦେଖୁଥିବ ଦେହ ପାଆଁ ଜଗୁଥିବେ ଏଇୟା ଆ
ଆଜ୍ଞା, ଦେହ ଜଗିଲେ, ଦେହ ପା ସିିନା ଜଗିଲେ, ପୁଣି ଆମର କର୍ମ ସବୁ କରିବ କିଏ। ସେ ବିଲ କାମ, ଇଏ କାମ--ସବୁ ତ ତାଙ୍କରି ଉପରେ ନିର୍ଭର କରୁଛି ନା।
ଆଚ୍ଛା।
ସେ ପୁଣି ବିଲରେ, ଧା ଧାନ ଟେ ନହେଲେ ଆମେ ବାର ମାସ କଣ ଖାଇବା? ସେ ନହେଲେ ଆମେ ଖାଇପାରିବା କି, ସେଥିପ୍ରତି ବି ଧ୍ୟାନ ଦବାକୁ ପଡିବ।
ହଁ, ସେଇ ଚାଶ ଉପରେ ନିର୍ଭର ଶିଳ ଏଇ ଦହିବରା ଟି, ଦୋକାନ ଟି, ଖୋଲିଦେଲେ ଯଦି ଭଲ ଚାଲିଲା। ତାହେଲେ, କାଇଁକି ଚାଲିବ ସେ ହଁ
ଆପଣ କୁ ଗ୍ରାହକ ବି ଯୋଗେଇଦେବି।
ହଁ, ଗ୍ରାହକ ଟିକେ ଆପଣଙ୍କ ସେ ଯୋଉ ଆଖ ପାଖରେ ସେ ଯୋଉ ଲୋକ ଅଚନ୍ତି, ତାଙ୍କୁ ଟିକେ କହିଦେବେ ହେଲା କି?
ଆପଣଙ୍କ ଦହିବରା ଯଦି -ଭଲ ହବ, ତାହେଲେ ଲୋକ ତ ଭିଡ ଜମିବ ନା କାଲିଠୁ।
କଣନି ମୁଁ ଦଶ ବର୍ଷ ତଳେ ଦହିବରା କରିଥିଲି ହେଲା ତାପରେ ଫେରି ବାଲା ବେପାର କଲି, ଭଲ ଦି ପଇସା ପାଇଲି କଲିକତରୁ ମାଲ୍‌ ଆଣି ବିକିଲି ତେଣୁ ମୁଁ, ଆଉ ଦହିବରା ଫଇବରା କ କଲିନି ପୁଣି ଏବେ ଯେଉଁଠୁ ଏଇ ଜୋଉଁ ହଠାତ୍ ଆଉ କିଛି କରିହେବନି ନା ଦହିବରା କଣ, ଖାଲି ହାଣ୍ଡି ଦେଉଛି। ହାଣ୍ଡି ଦୁଇଟି, ରାଶନ ଆଣିଲି ପନ୍ଦରଶହ ଟଙ୍କା ଦହିବରା ହେଲା ବେଶୀ କିଛି ନିବେଶ କରିବାକୁ ପଡ଼ିବନି, ତେଣୁ ମୁଁ ଦହିବାର ଜେଣୁ ଆଗରୁ ଶିଖିଛି ମୋ ଅଭ୍ୟାସ ଅଛି ତେଣୁ
ଦହିବରା କେମିତି କରନ୍ତି ଆପଣ? ମାନେ, ବଡ ବଡ ଦହିବରା ନା ଛୋଟ ଛୋଟ ଦହି
ନାଇଁ, ନାଇଁ ବଡ ବଡ ଦହିବାର ନାହିଁ, ପ୍ରଥମ କଥା ହେଲା ଲାଭ କରିବା ନାଗି କରିଚି। ତେଣୁ ଆମ ଲାଭଟିକୁ ଧ୍ୟାନରେ ରଖିକିନା, ଏ ସୁଜିର ପରିମାଣ ଟିକେ ଅଧିକ ଦବାକୁ ପଡିବ। ବରା ଟିକେ ଛୋଟ ସାଇଜ ରଖିବାକୁ ପଡିବ, ନହେଲେ ଆମ ଲାଭ ପାଇଁ କରୁଛୁ ନା, ଆମେ ଘରେ ଖାଇବାକୁ କରୁ
ଯେହେତୁ, ଖୋ ଯେହେତୁ ବର୍ଷା ଦିନ, ସେଥିପାଇଁ ଟିକେ ଘରାଘରି କରି ଭଲସେ ଦହିବରା
ନା, ଘରା ଘରି କିଛି ଅସୁ ନାଇଁ, ଆମର ଗୋଟେ ବଡ ଛତା ଅଛି ବୁଝିଲେ କି। ଏ, ବଡ ଛତା ମାରିଦେଲେ, ପ୍ରାୟତଃ ଇ ଇଏ ହେଇଯାଏ। ତଥାପି ମୁଁ ଯୋଉ ଜେଗା
ଆଉ ଯୋଉ ଆପଣ ଯୋଉ ଦହି ପାଣି ଟି କରିବେ ସେଠି ସ୍ଵଚ୍ଛ ପାଣି ହବା ଦରକାର।
ନା ଛୋଟ ବସିଆ ନା ଆ ହଁ ଆଜ୍ଞ! ବର୍ଷା ଦିନ ଯୋଉଠୁ ମୁଁ ପାଣି ଟିକୁ ଗରମ କରି ଫୁଟାଇି କିନା ସେଇ ପାଣିରେ ହିଁ କରିବି। ସେ ସେଥି ପ୍ରତି ମୁଁ ଯଥେଷ୍ଟ ଧ୍ୟାନ ରଖିବି।
ଆଉ ଦହିରେ ଯୋଉ ତରକାରୀ ଟା କରିବେ ସେଥି ବ ସେଥିରେ ବି ଟିକେ ସ୍ଵାଦିଷ୍ଟ ହବା ଦରକାର ଯେହେତୁ ଲୋକ
ହଁ ପା ଛି ହଁ! ନାଇଁ ସେ କିଛି ଅସୁବିଧା ହବନି ମୁଁ ଦଶ ବର୍ଷ ତଳେ ମୋର କରିଥିଲି ଯେଉ ମୋର ସବୁ ଅଭ୍ୟାଟ ଅଛି ସେତେବେଳେ ମୁଁ ଭଲ କରୁଥିଲି। ଆଉ ପୁଣି ସେ ଯୋଉ ମୋର ସବୁ କଳା ମନ ଅଛି ହଁ ଲୋ ହଁ, ସେଇପା ଲୋକ ଲୋକ ମାନେ ଲୋକ ହଁ, ଲୋକ ଗୋଟା ଜିନିଷ ଯୋଉଠି ଭଲ ଜିନିଷ ଆଁ ଲୋକ ଗୋଟା ଜିନିଷ ଯୋଉଠି ଭଲ ଟେଷ୍ଟ ପାଇବେ ଲୋକ ତମ କତିକି ଖୋଜି ଖୋଜି ଆସିବେ। ସେଥିପ୍ରତି ମୁଁ ବହୁତ ଧ୍ୟାନ ରଖିବି ହେଲା କି ହେଲା। ଆଉ ଯୋଉଠୁ ଆମ ବସ ଷ୍ଟାଣ୍ଡ ଟି ଗହଳି ଜାଗା ତ ଆପଣ ଦେଖିଥିବେ ଛକ ଫକ ଆସୁଥିଲେ। ବୁଝିଲେ କି। ସେ ଜାଗାରେ ଭିଡ ରହୁଛି ଭଲ ବେପାର ହବ ମୁଁ ଭାବୁଛି। କାରଣ ଏ ବର୍ଷ ମୁଗ ଯେ ମାଡ ଖାଇଲା। ହଁ,
ଆଜ୍ଞା! ମୁଁ ବି ବସିବା ଅପେକ୍ଷା କିଛି କିଛି କାମ ବି କରୁଛି କିଛି କିଛି ପଇସା ବି କମଉଛି ସିଲେଇ ଫିଲେଇ ସିଲେଇ କରୁଛି ଏଠି ଗାଁ ଗହଳିରେ ଛୋଟ ମୋଟ କାମ ଦଉଛନ୍ତି।
ଆଛା! ସିଲେଇ ସିଲେଇ ସିଲେଇ ତ ଭଲ ତା ଧିଅରେ ଲାଭ ରହୁଥିବ କାରଣ ବେଶୀ କିଛି ଖର୍ଚ୍ଚ ନାହିଁ ଥରେ ଖାଲି ଯାହା ଯନ୍ତ୍ରଟି ଆଣିବେ। ଏଇ ସୂତା ଯାହା ଖାଲି ଅଳ୍ପ ପଇସା କିଣିବେ। ଏଇଆା ଆଉ କଣ?
ହଁ, ସେ ଆମେ ସେ ଝିଅ ବେଳେ ଜଣେ ଦିଦି ଆସି ଶିଖଉଥିଲେ ସିଲେଇ ସାର୍। ସେଇଠୁ ଆମେ କିଛି କିଛି ତାଙ୍କ ଠାରୁ ଶିଖିଛୁ ଯୋଉଥିରେ ଆମ କାର୍ଯ୍ୟରେ ଏବେ ଆସୁଛି ଆମେ ବି ଦି ପଇସା କମେଇ ବି ପାରୁଛୁ।
ହଁ, ଆଚ୍ଛା! ଆଚ୍ଛା! ଏ ଝିଅ ବଳେ ଝିଅ ବେଳେ ଯୋଉ
କତିରୁ ପଇସା ନେଇ ଯୋଉ ଆଙ୍କ ଛାତ ଉପରେ ଶିଖଉଥିଲେ ତ। ହଁ ହଁ। କହିଲେ ଆମେ ବ୍ଲାଉଜ କରି କଥା କରିଦବୁ ତମ ପଇସା ସବୁ ସୁଝି ଦବୁ ତମେ ତମେ ଆଉ ହଁ, ତମେ ଆଉ ତମର ତିନି ଭଉଣୀ ମିଶିବା।
ଆଜ୍ଞା! ଆଜ୍ଞା! ସେଇ ଛୋଟ ମୋଟ ଛୋଟ ମୋଟ ଜିନିଷ ହିଁ, ହିଁ, କାମରେ ଚାଲିଛି ଆଉ ସେ ଛୋଟ ମୋଟ ଜିନିଷ।
ତମର ଅଛି, ଅଭ୍ୟାସ ଅଛି ଏଇନା ଖାଲି ଗଦା କରିଯିବ ସିଲେଇ କରି ଆଉ। ହୁଁ, ନାଇ ଗାଁ ଗହଳି ରେ କରିବା ଦ ନାଇଁ ଗାଁ ଗହଳି ରେ ଚାଲିବ।
ଗାଁ ଗହଳିରେ ଚାଲୁଛି ଅବଶ୍ୟ ଟିକେ ମାର୍ ମାନେ ବଜାର ଉପରେ ପକେଇଲେ ସେଠି ଟିକେ ଅଧିକ ଲୋକ ଆକର୍ଷିତ ହେଇକି ଆସିବେ।
ବଜାର ଉପରକୁ ଗଲେ ଏଇ ଏଇନା ସ୍କୁଲ ଏଇନା ସ୍କୁଲ୍ ମହାବିଦ୍ୟାଳୟ ମାନ ଖୋଲିବ। ସବୁ ନୂତନ ପିଲାମାନେ ଯୋଉ ସବୁ ମାନେ ପଞ୍ଜିକୃତ ହେଇଛନ୍ତି ସ୍କୁଲ କଲେଜ ରେ। ସେମାନେ ସବୁ ବସ୍ତ୍ର ଭାବ ତିଆରି କରିବେ ହେଲା କିି। ଆଉ ତା ସହ ଯୋଉ ରଜ ପର୍ବାଣୀ ହେଲା।
ଆପଣ ଟିକେ ଟିକେ ବଜାର ଉପରେ ଗୋଟେ ଜାଗା ବୁଝି ଦଉନାହାନ୍ତି ମୋ ପାଇଁ। ମୁଁ ଟିକେ ଭାବୁଛି ଟେଲରିଂ ମେସିନି ପକେଇଲେ
କିଛି -କିଛି ଅସୁବିଧା ନାହିଁ ଆମର ଚିହ୍ନା ଅଛି ବୁଝିଦବ।
ଆଜ୍ଞା ଟିକେ ବୁଝିଦେଲେ ମୁଁ ଆପଣଙ୍କ ପାଖେରେ ଚିର ଉପକୃତ ହେବି।
ହଉ ହଉ ଗୋଟେ କାମ କରନ୍ତୁ ହାଲୋ ବନ୍ଧୁ- ବନ୍ଧୁ ଆଜି ତ ଆଜି ତ ହେଲା ମଙ୍ଗଳବାର ବୁଝିଲେ କି ଏଇ ରବିବାର୍-ରବିବାର୍ ରବିବାର ଦିନ ମୋର ଟିକେ ସନ୍ଧ୍ୟାବେଳେ ମୋର ଟିକେ ଫାଙ୍କା ଅଛି ଆପଣ ଗୋଟେ କାମ କରନ୍ତୁ ରବିବାର ଦିନ ମତେ ଟିକେ ସକାଳୁ ଫୋନ୍ କରିଦେବେ ଚାରିଟା ବେଳକୁ ପଳେଇଆସିବେ ଛକକୁ ମୋର ଗୋଟେ ଚିହ୍ନା ଅଛି ତମକୁ କମ୍ ପଇସାରୁ ତମକୁ ମୁଁ ଘର ଯୋଗେଇଦେବି।
ଆଜ୍ଞା ଆଜ୍ଞା ଆପଣ ବୁଝି ଦିଅନ୍ତୁ ମୁଁ ଟିକେ ମୁଁ ଛୁଆ ପିଲା ଅଛନ୍ତି ଟିକେ ଅଧିକ ଖର୍ଚ୍ଚ ହଉଚି ତାଙ୍କ ସ୍କୁଲ୍ ଖର୍ଚ୍ଚ ଇଏ ଖର୍ଚ୍ଚ ମୋର ଟିକେ ଅଧିକ ରୋଜଗାର କରିବାର ଆବଶ୍ୟକ ଅଛି।
ହଁ- ହଁ ହଉ ଆଚ୍ଛା ଆଚ୍ଛା ହଉ ତ-ତମ ଆଉ ତମ ଆଚ୍ଛା- ଆଚ୍ଛା ହଉ- ହଉ ର- ଏ ବନ୍ଧୁ ଏବେ ତ ମୋର ସମୟ ହେଇଗଲାଣି ମୁଁ ଯିବି ଶୋଇବି ହେଲା କିି ବୁଝିଲେ କି ଆପଣ ଟିକେ ରବିବାର ଦିନ ବୁଝିଲେ କି ମତେ ସକାଳୁ ଫୋନ୍ କରିବେ ଚାରିଟା ବେଳକୁ ଆସିବେ ଛକ ଉପରକୁ ହେଲା ମୁଁ ତମ ତମକୁ ଜେଗା ଦେଖେଇ ଦେବି ସୁଲଭ କମ୍ ପଇସାରେ ମଧ୍ୟ ତମକୁ ଭଡା ଘର ଯୋଗାଇ ଦେବି ଯାହା ତମର କିଛି ଅସୁବିଧା ହବ ନାହିଁ।
ଆଜ୍ଞା- ଆଜ୍ଞା। ଯାହା ହଉ ଆପଣଙ୍କ ସାଙ୍ଗେରେ- ଆପଣଙ୍କ ସାଙ୍ଗେରେ କଥା ହେଇକି ବହୁତ୍ ଖୁସି ଲାଗିଲା ଭଲ ଭଲ ଅଁ-ବିଷୟରେ ବି କହିଲେ। ଆଉ ଦେହ ପା ପ୍ରତି ଟିକେ ଧ୍ୟାନ ଦଉଥିବେ ଆଉ।
ଆଚ୍ଛା ଆଚ୍ଛା ଆଉ ଆମର ରବିବାର ଦିନ ଦେଖା ହବ ବୁଝିଲେ କି।
ଆଜ୍ଞା ଆଜ୍ଞା ରଖୁଚି ନମସ୍କାର୍।
ହଉ ଆପଣ କ-ରଖନ୍ତୁ ଆଉ।